ଆଜ୍ଞା କଣ କରୁଥୁଲ?
ହୁଁ ଉଁ ବସିନିତ ଖାଇ ପିଇକି ଆସିଲି ବାସନ ଫାସନ ସଫା କରିବି ଆଉ।
ବର୍ଷା ହୋଉଚି ନା।
ଆଁ ହଁ ବର୍ଷା ହୋଉଚି ଆମର ଚାଲିଚି ବର୍ଷା।
ହଁ ହଁ।
ଆଉ ତମର ଖାଇବା ପିଇବା ସରିଲାଣି।
ହଁ ଖାଇକି ଏଇ ପୁଅ ତାର ଶୋଇ ପଇଲା। ମୁଠେ ନାଗୁ କଣ ଭାତ ଖାଇଲା ଖାଇଲାନି କହିଲା ମୁଁ ଖାଇବିନି ଶୋଇ ପଡ ଡିଲା ଫୋନ ଦେଖୁ ଦେଖୁ ଶୋଇପଡିଚି ମୁଁ ଏଇ ଖାଇକି ଆମେ ତା ଆବା ଶୋଇଲେ ମୁଁ ଏଇଠି ବାହାରେ ବସିଚି ବର୍ଷା ତ ପକୋଉଚି ଲାଇନ୍ ନାଇଁ।
ନାଇଁନି ଆମର ଥିଲା ଆ ନଥିଲା।
ଲାଇନ୍ ତ ଭାରି ହଇରାଣ କରୁଚି ଦି ଦିନି ଏଇ ହେଲା ପରଦିନଠୁ ପୁରା ଲାଇ ବର୍ଷା ଯୋଉ ହୋଉଚି ଲାଇନ୍ କାଟି ଦୋଉଚନ୍ତି ଗୋ ଦି ମିନଟି ରହୁ ନିତି କାଟି ଦୋଉଚନ୍ତି ପୁରା ଦି ତିନି ଘଣ୍ଟା ପୁଣି ଦୋଉଚନ୍ତି ପାଞ୍ଚ ଦଶ ମିନଟି ଏମତି କରୁଚନ୍ତି।
ହୁଁ
ବର୍ଷା ତାର କମିବା ନାଁ ଧରୁନି। ହେଲୋ।
ମୁଁ ତ ଏଇ, ମୋର ଆଜି କାମ ସବୁ ଖାଲି ଲେଟ୍ ହେଲା ସବୁ।
ଆଜି ଲେଟ୍ ହଁ ହଁ।
ହଁ ଆଜି ଏ ଆ ଏଇ ଏପଟେ ହେପଟେ ହେଇ କି, ଯୋଉ କଥାବାର୍ତ୍ତା ହେଇକିନା ଫୋନ ରେ
ହଁ।
ସବୁ ଲେଟ୍ ହେଲା ସବୁ, ଏଇନା ଲେଟ୍ ହେଲାନି ଯେ, ଛୁଆ ମାନେ ଆଜି ପଳେଇ ଆସିଥିଲେ। ଦିଟା ବିରି ଚାଉଳ ଟିକେ ପକେଇଥିଲି, ତାକୁ ଧୁଆ ଧୁଇ କଲି ଵାଟିଲି। ଆଉ ବସିଚି ଏପଟ ଏପଟ ହଉଚି ଖାଲି ଫୋନ ଧରିକିନା, ହେଁ ହେଁ।
ହଁ ବା, ମୁଁ ୟାଙ୍କୁ ଅଁ ଅଁ ତା ବାବା ଫୋନ୍ ଗୋଟେ ଦେଖିବେ ମୋ ପୁଅ ଗୋଟେ ଫୋନ୍ ଦେଖିବ, ଦି ଜଣଙ୍କର ଦିଟା ଫୋନ୍, ଦି ଜଣଆଙ୍କ ଶୋଇ ସାଇଲା ପରେ ଯଦି ଟିକେ ଫୋନ୍ କାହାକୁ କରିବ କରିବ, ନ ହେଲେ ନାଇଁ।
ଉଁ ହୁଁ।
ଦିଜଣ ଆଙ୍କ ପାଖେରେ ଫୋନ୍ ଟା ଥିବ, କେତେ ଚଗରା ହେବ ଖେଳିବ ମାଡ଼ ଗୋଳ ହଉଚନ୍ତି ଦିଟାଙ୍କ ପୁଅ। ବଡଦା ପୁଅ, ମୋ ପୁଅ ଟା ଏ କେତେବେଳେ କେମିତି ଟିକେ ଫୋନ୍ ଦେଇକି ତାକୁ ବସେଇ ଦେଲେ ସିଏ ବସୁଚି।
ଉଁ ଯାଆ?
ନ ହେଲେ ଖାଲି ଚଗଲା। ସିଏ ଯାଇଚନ୍ତି ତାଙ୍କର ଡୀଉଟି ଆସିଥିଲେ, ହଁ ଆସିଥିଲେ ଖାଇଦେଇକି ଯାଇଚନ୍ତି।
ରୋଷେଇ ବାସ ସବୁ?
ରୋଷେଇ ହଁ, ଅଲଗା।
ଅଲଗା?
ସିଏ ତାଙ୍କର ଅଲଗା ଖାଉଚ୍ ହଁ ମୋର ଅଲଗା ଖାଉଚି, ସିଏ ତାଙ୍କର ଅଲଗା ଖାଉଚନ୍ତି।
ଓହୋ, ଆଉ ତୋ ଶାଶୁବୁଡି ଖାଉଚନି?
ସିଏ ତାଙ୍କର ବଡ଼ର ତାଙ୍କର ଯୋଡ଼ି।
ହଁ କି?
ସିଏ ତାଙ୍କର କଇଲେ, ଏଁ ହେଁ ସିଏ କିଛି କରିବେନି ରୋଷେଇ ଫୋଷେଇ, ମୁଁ ସବୁ କରିବି। ରୁମରୁ ବାହାରିବେନି, କ ତାଙ୍କୁ ଯଦି କହିବ କ ପାଇଁ ବାହାରୁ ନାହାନ୍ତି, କ ମାଇ ରୋଷେଇ କରୁନାହାନ୍ତି। କଇବେ ତୋ ସ୍ୱାମୀ ଖାଇବ ତୁ କରିବୁ, ତାର କିଏ ଅଛି ଯେ ଖାଇବାକୁ ସେ କିଏ କରିବ, ସିଏ କ ପାଇଁ କରିବ। କିନ୍ତୁ କଲେ ଖାଇବେ। କଲେ ଥୋଇଦ୍ କରିକି ଥୋଇଦେଲେ ଖାଇବେ, ମୁଁ ଯୋଉ ତାଙ୍କୁ କହିବ ଯଦି କ ପାଇଁ କରିଦବା, ତମେ ରୁଟି କରଦିଅ, ମୁଁ ତକ୍ ତର୍କା ରି କରିଦେବି, ମୋ ଶାଶୁ କହିବେ ତାର କିଏ ଖାଉଚି ଯେ, ସେ ରୋଷେଇ କାହା ପାଇଁ କରିବ। ତୋ ସ୍ବାମୀ ଖାଉଚି, ତୁ କର। ଆମେ ଆଳୁସିଜା, ଆମେ ଆଳୁ ସିଜା ନଗେଇ ଖାଇଦବୁ, ଦେଖିଲା ବେଳୁ ଯଦି ତର୍କାରୀ ନ ଦେବୁ ଝଗଡ଼ା କରିବେ। ଆ ତମେ ତ କହିଥିଲେ ଆଳୁ
ହଁ, ତମ ଦିଟା ର, ଦିଟା ରୋଷେଇ ଘର ଅଛି?
ଦିଟା ର ରୋଷେଇ ଘର ନୁଅ, ସେଇଠି କରୁଚୁ, ଦିଟା ହଁ, ତାଙ୍କର ସେଇ ଗ୍ୟାସ୍ ଚୁଲି, କେତେବେଳେ ଗ୍ୟାସ୍ ରେ ଯଦି ସିଏ କରୁଥିବେ, ମୁଁ ମୋର ଚୁଲି ଫୁଲି ରେ କରିଦଉଚି, ହିଟର ଅଛି।
ଚୁଲି ମାନେ କାଠ ଚୁଲି? କାଠ ଚୂଲି ରେ ଧୂଆଁ ଫୁଆଁ ହଉନି ଘର?
ନାଇଁ ଘର ଭିତରେ ନୁଅ ଏଇ ବାହାରେ ଗେଟ୍ ଲାଗିଚି, ସେଇ ଗେଟ୍ ଭିତରେ ଅଛି ଆମର ଆଜ୍ ବେଷ୍ଟ ଟେ ଗଡା ହେଇଛି।
ଓ ହୋ।
ଗୋଟେ ଗ୍ୟାରେଜ ଘରେ ଯୋଉଟା ଅଛି ଇଟା ଗାଡିଟେ କାଠ ଏଇ କିଣିକି ଆଣନ୍ତି।
ଓହୋ।
କିଣି କି ଆଣନ୍ତି ଆଉ।
ତୁ ଆଜି କଣ ରୋଷେଇ କରିୁଥିଲେ?
ମୁଁ ଆଜି ମିଲମିକର କରିଥିଲି ମୋ ପୁଅର ତା ବାବାର ମିଲମିକର ପ୍ରିୟ। ମିଲମିକର କରିଥିଲି‌। ସେ ଆଉ ଡାଲମା କରିଥିଲି ଆଉ ପାମ୍ପଡ଼ ଛାଣିଥିଲି।
ଆଉ ସେମାନେ?
ସେ ତ
ଉହୁଁ ମୁଁ କଇଲି ସେମାନେ କଣ ପୁଣି କରିଥିବେ?
ତାଙ୍କର ଆଳୁ ସିଜା। ସେ ତା ରୋଷେଇ ହଉନି ତାଙ୍କର ସେ ପୁଅ ପାଇଁ କେତେବେଳେ କହିଛନ୍ତି ଭାତ, ଡାଲମା ଟିକେ ଦବ ବୋଲି ମୁଁଁ, ମୁଁ ତ ଶୁଭିନି କି ମୁଁ ମୂଳରୁ ଜାଣିନି ସେ ତାଙ୍କ ଡାଲି ବସେଇଲେ ଭାତ ଡେକେଚିଟା ବସିଥିଲା
ହୁଁ
ହଁ। ହଁ। ଶୁବିନି ସାଙ୍ଗେ ସାଙ୍ଗେ ଶୁବିଲାନି ଯେ
କିଏ କିଲୋ? ହ୍ୟଲୋ।
ଶୁଭା ଯାଇନି ମମି କୁ ମୁଁ ଚେୟାରେ ବସିଥିଲି ସାଙ୍ଗେ ସାଙ୍ଗେ ପଦା କୁ ଗଲି ଓ ଆ
ଏପଟ କୁ ଆସେ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଦିଦି ମୋ ଦିଦି କଉଠୁଆସିବ
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ନାଁ କଟ
ସିଆ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ ଏଇ ପୁଅ ଟା ଉଠିଥିଲା ଯେ ପଳେଇ ଆସିଲି ତା ବାବା ଦେଖିଲେ ଉଠି ପଇଲା କାନ୍ଦୁଥିଲା। ଘର ଭିତକୁ ଆସିଲେ ଟାୱାର କିଛି ପାଉନି।
ହୁଁ ହଁ
ଉଠି ପଇଲା ଯେ କାନ୍ଦୁଥୁଲା।
ଶୋଇଲା?
ନାାଇଁ ଏଇଟା କାନ୍ଧରେ ତାକୁ ବସ ପକେଇଚି। ସିଏ ଏଇନା ଆଉ ଶୋଇବନି। କେତୋଳୁ ଶୋଇପଇଲାଣି ଯେ ସାଢେ ବାରଟା ବାରଟାରେ।
ଓହୋ ସେତାକୁ ଥାପୁଡ଼େଇ ଥାପୁଡ଼େଇ ଥାପ ପୁଉଡ଼େଇ ଦିଅନ୍ତୁ ସେ ଶୋଇ ପଡ଼ନ୍ତା।
ପଡେ ଲାଗଛି ଆମ ଆଉ ତେ ଶଛୁ। ନାଇଁ ଶୋଇପଡଚ। ଏଇ ବର୍ଷାରେ ଜମା ବୁଲାବୁଲି କରୁନାହାନ୍ତି କେତେ ଖେଳିବେ ଘରେ।
ହୁଁ
ଦିନଟା ଆନ ପୁରା ବର୍ଷା ଲାଗିକି ରହିଛି।
ତୋ ଶାଶୁ?
ସିଏ ତାଙ୍କର ବଡ଼ ପୁଅ ପାଖରେ ବଇଚନ୍ତି।
ଓହୋ ସିଏ କେତେ ବର୍ଷର କି?
ସିଏ ଅତେବି ବୟସ୍କ ନୁହ ହେଇନି ମଁ। ସେ ଆ ଏଇ ବୋଉର ହେରିକାଙ୍କ ଏଜର ବୋଧେ କି କଣ କେୟାଣି?
ନା ନା ତମ ଯୋଉ ପୁଅ ଟା କେତେ ବର୍ଷର?
ଓହୋ ଆମ ବଡଟା?
ହଁ
ଏଇ ପା ଆଉ ତାକୁ ଏଇ ତିନି ପୁରିକି ଚାରି ଚାଲିବ।
ଅହ ଛୁଆଡ଼ା।
ହଁ ୟା ସାଙ୍ଗର।
ଆ ତୋ
ସିି ମୋ ପୁଅ ପା ତାକୁ ଏଇ ତିନି ଚାର ପୁ ଚାଲିଚି। ତିନି ପୁରିକି ଚାରି ଚଳିବ। ତାପରେ କି ମାସେ ବଡ ସାନ। ସାନ ସିଏ ଏଇ ପୁଅ ସାନ ମୋପୁଅ ଟା।
ହୁଁ ହୁଁ ତୋ ଶାଶୁ ଶୁଅନ୍ତିନି ଖରାବେଳେ?
ସିଏ ତାଙ୍କର ଫୋନ ଦେଖିବେ ଫୋନରେ ଗପିବେ ୟାଡୁ ସ ଶ୍ୟାଡୁ ଗପ। ତାଙ୍କ ଏ କେତୋଳେ କେମିତି ସୋଇପଡନ୍ତି କେତୋଳେ କେମିତି ଶୁଅନ୍ତିନି।
ତୋ ସାଙ୍ଗରେ କଥାବାର୍ତ୍ତା କରୁଚନ୍ତି ନା ନାଇଁ?
ଆଜ୍ଞା
ତୋ ସାଙ୍ଗେ କଥା ହୋଉଚନ୍ତି?
ନାଁମ ତା ଵାବା ମନା କରଚନ୍ତି କଥା ହବନି। ମୁଁ କଥା ହୋଉନି ସେ ଦି ଜଣଆଙ୍କ ସାଙ୍ଗରେ। ସିଏ ଆଜି କହିଚନ୍ତି ଭାତ ବସେଇବ ପାଇଁ। ମୁଁ ଜାଣିନି ତ। ତୋ ବାପା କଇଲେ କଇଲେ ଆମେ ତ ଗ୍ୟାସରେ କରୁନୁ। ତମେ ତ ଗ୍ୟାସ ଅଛି ସବୁ ଅଛି ତମେ ଭାତ ଗଣ୍ଡେ ରାନ୍ଧି ପାରିବନି। ସେ ସେ କ ସିଏ ତାଙ୍କର ରୋଷେଇ ମୁଳୁରୁ କରି କରିବେନି। ମତେ କହିଯାନନି ସୁଵିନି ତା ବାପା କୁ ଡାଲି ପାଇଁ କଇଲା ତା ବାପା କଇଲା ଡାଲି ବୋଉନାଇଁ। ମୁଠେ ନାଗୁ କଣ ଥିଲା ସିଏ ପକେଇ ଦେଇଚି। ଆଉ ତୁ ଡାଲି ମୁଠେ ପକେଇ ଦେଇଥାଆ। ସେ ଆଉ ଜାଣନାହାନ୍ତି ଭାତ ଟା କହିଚି ବୋଲି। ଥରେ ଫୋନ କରି ଭାତ ମାଗିଲେ ଆଉ ଭାତ ମୁ ଠେ ଦିଅ ପୁଅ ଖାଇବ। ସେ ଦେଖିଲା ଏଳୁକୁ ଉହୁଁ। ତା ବାପା କଇଲା ମୁଁ ବସିଚି ଖାଇବାକୁ ତୁ ଆସିକି ଟିକେ ନେଇଯାଉନୁ। କଣ ଏ କହିଲେ ଆସିକି ନେଇଯାଉନୁ। ପୁରା ଆସିକି ଝାଡ଼ି ପକେଇଲେ ମନକୁ ଯାହା ପାଇଲା। ତାପରେ ଜମା ଖାଇଲେନି। ନେଇ ଭାତ କିଣିକି ଆଣିଲେ ଖାଇଲେ।
କିଏ କିଣିକି ଆଣିଲା।
ଭାତ କିଣିକି ଆଣିଲେକହିଲେ ଆସିକି ଛୁଆକୁ ଗଣ୍ଡେ ଭାତ। ଭାତ ଦେଉନ ନିଜେ ଖାଇବା ପାଇଁ ଭଲ ରଖିଛ। ମୁଁ ଭାତ ହାଣ୍ଡିଟା ଆସିକି ରୋଷେଇ ଘରେ ରଖେ। ସେ ରୋଷେଇ ଘରେ ରଖିଲା ବେଳକୁ ସେ ବାସନ ଫାସନ ଯୋଉ ମାଜୁଛନ୍ତି। ସେ ଫେମ୍ପଣ ଫେମ୍ପଣ ସବୁ ଆସିକି ଭାତ ହାଣ୍ଡି ରେ ପଡୁଛି। ତା ବାବାଙ୍କୁ କହିଲି ତା ବାବା ଆଉ ଗୋଟେ। ସେ ସାଇଡରେ ରଖିଲି ଆକୁଆଗାଡ଼ ପାଖରେ। ସେଠି ବାସନ ଫାସନ ଗଦେଇକି ଥୋଇଲେ ବାସନ ପାଣି ନିଗେରିବେ ସେ ବାସନ। ଭାତ ହାଣ୍ଡି ଉପରେ ପକେଇବେ। ତା ବାପା କହିଲେ ଭାତ ହାଣ୍ଡି ଟା ଘର ଭିତରେ ରଖିଦିଅ। କଣ ପାଇଁ ଘର ଭିତରେ ଭାତ ହାଣ୍ଡି କଣ ପାଇଁ ଘର ଭିତରେ ତମେ ରଖୁଛ। ଆଉ ତମ ଘର ଭିତରୁୁ ମୁଁ ଭାତ ଆଣିକି ଖାଇବି। କଣ କହିଲେ ତା ବାବା ଖାଇଲେନି। ଯାଇକି କିଣିକି ଖାଇଲେ। ଯେଉଁଟା କଥା ନୁହେଁ ସେଟା କଥା ବାହାର କରିବେ ମଣିଷ ସେଇ ସେମିତିଆ। ଲାଇନ ଆଇଲାଠୁ କଣ ଟ୍ରାନ୍ସଫର୍ମ ପୋଡିଗଲା ନା କଣ ଢ଼ୋ କିନା ଶୁଭିଲା। ହ୍ୟାଲୋ। ହଉ ରଖୁଛି ହାଁ। ପୁଅଟା ଉଠି ପଡ଼ିଲାନି।